ହଁ ଶୁବିଲା ନା? ଆଉ କଁ କଣ କରୁଚ?
ମୁଁ ଏଇ ରୋଷେଇ ଏବେ କରିମି ଆଉ।
ଆଉ ଖାଇସାଇଲଣି?
ହଁ ହଁ ପଖାଳ ଖିଆ ହେଇଛି ଏବେ ଦିପହର ପାଇଁ ରୋଷେଇ କରିବି ଏବେ। ଭାତ ବସେଇବି ଭାତ ଓପରେ ଡାଲି ଟିକେ କରିବେ ଉଁ ଆଉ ଆଳୁ ବାଇଗଣ ଟମାଟର ଭର୍ତ୍ତା ଟିକେ କରିବା।
ଆଉ ସକାଳୁ କଣ ଖାଇଥିଲ?
ପଖାଳ ଜହ୍ନି ତରକାରୀ ଆଉ ଆମ୍ବୁଲ ଝୋଳ ବଡି ଆଉ ଉଁ ବାଦାମ ଚୂରା
ଅଁ ଆ ଭଲ ତ।
ହଁ ତମେ କଣ ଖାଇଥିଲ?
ମୁଁ ସକାଳୁ ଝୁରା ଦିଟା ଖାଇଥିଲି। ଯୋଉ ସେଉଝୁରା ତାପରେ କଲରା ଆଳୁ ଭାଜିଲି ତା ଦେହରେ ଜହ୍ନି ଆଳୁ, ବୋଇତାଳୁ ଫୁଲ ତାକୁ ଭାଜିଲି। ଡାଲି କରଚି।
ହୁଁ।
ଭାତ ବସେଇଚି ଖାଇ ନେଇ ଏପର୍ଯ୍ୟନ୍ତ ବି ମୁଁ ଭାତ ଆଉ ସେମାନେ ବାଇଗଣ ପୋଡ଼ିଥିଲି କଲରା ଭଜିଥିଲି ଖାଇଦେଲେ ଭାତ ପଖାଳ ସମେତେ। ଆମ ପରିବାର ଆଉ ମୁଁ ଖାଇନି ମୁଁ ଏଇ ରୋଷେଇ ସଇଲେ ଖାଇବି ଆମେ ସେ ବୋଉର ମୋର ସାଙ୍ଗ ହେଇକି ସ୍ ସେ ପୁତୁରା ବୋଉ ମୁଁ ଖାଉ ନା ଆମ ଅପା। ଆଉ ବର୍ଷା ହୋଉଚି ଆଉ ମୁଁ ସେପଟକୁ ପା ଆଉ ଯାଇପାଇଲିନେଇ ଆଜି।
ହୁଁ ହୁଁ।
ଆଉ ଏ ପର୍ଯ୍ୟନ୍ତ ବି ମୁଁ ଖାଇନି।
ବର୍ଷା ଏ ଏବେ ବର୍ଷା ହୋଉଚି ବର୍ଷ୍
ପ୍ରବଳ ବର୍ଷା ହୋଉଚି ବାହାରେ। ସେଇ ରୋଷ୍ ସେଇ ଘରେ ମୁଁ ବସଚି ମାନେ ସଖାଳୁ ଯାଇନି ସେପଟ ଘରକୁ ଗାଧେଇକି ଆସିକି ଏତେ ସବୁ କରୁଚି ବଢାବଢି କରିଦେଲି ମୋ ଝିଅର ମାର ନେଇଗଲେ। ଆଉ ମୋର ଟିକେ ଥଣ୍ଡା ଦେହ ନା ଏକସେନେ ଫୁଲିଆ ମୁଁ ବାହାରକୁ ବାହାରିନେ ଏମିତିଆ ପାଗରେ ମରଯିବି। ପଖାଳ ଖାଇଦେବି ମୁଁ ମରଯିବି।
ଅଁ
ମାନେ ମତେ ସଡନ ଥଣ୍ଡା ଧରିବ।
ହୁଁ ହୁଁ ଆଉ ତମେ ପଖାଳ କାଇଁ ଖାଇବ ଭାତ ତ ର ରୋଷେଇ ତ ସରିଲାଣି। ଫେବ୍ରାଇଟ। କହୁଛନ୍ତି ଆ ଭାତ ହେଲେ ଗରମ ଭାତ ଖାଇଦେବେ।
ଆଉ ଇଏ ଆଜି। କାକୁଡି ତୋଳିଆକୁ ଯାଇଥିଲେ ହେଟୁ କାକୁଡି ତୋଳି କି ସବୁ ବେପାରୀକି ଦେଇଦେଲେ। ବେପାରୀ କିି ଦେଇକି ଘରକୁ ପଳେଇ ଆସିଲେ।
ଉଁ ହୁଁ ଭଲ କାକୁଡି ଏଇନା ଖିଆ ହଉଥିବ ସେଠି ଆଉ।
ହୁଁ ସେମତେ ଖାଆନ୍ତି ମୁଁ ଖାଏନି ସେ ଥଣ୍ଡା ଦୋଷରୁୁ କାକୁଡି ଖାଏନି। ମୋର କଲରା ବି ମୁଁ ଖାଇନି ଜହ୍ନି ମୋର ଭଲ।
ହୁଁ।
ଜନି ତେଲ ପକେଇ ଭାଜିଦେଲେ ଆଜ୍ଞା। ହ ହଁ।
ହୁଁ।
ସବୁ ପ୍ରାୟ ଲୋକ କାକୁଡ଼ିକି ଭଲ ପାଆନ୍ତି କଞ୍ଚା ଲଙ୍କା।
କାକୁଡି ଆଉ ରସୁଣ ଚକଡା। ଚକଟି ଦବ ଏ ଯୋଉ ପଖାଳ ଭାତ ଘର ପ ଖାଳ ଭାତ ଇଏ ଉଠିଯିବ ଏକାଥରେ ଆଉ।
ହଁ ନା ମୋର। ସେ ବୋଉ ଭଲ ପାଆନ୍ତି ମୁଁ ଏତେ ନୁଅ କାକୁଡି ମତେ ଭଲ ଲାଗେନି କାକୁଡି। ତାପରେ ମୋ ଥଣ୍ଡା ଦୋଶରୁ ବି ମୁଁ ଡରେ ଖାଏନାଇ।
ଅ ହଁ।
ଆମେ ସାଙ୍ଗ ହେଇ ଖାଇଲା ବଳେ ସେ କାକୁଡ଼ି ଚୋବେଇ ପକାନ୍ତି ମୁଁ ଯଦି ମୋ ମନ ହେଲା ବ ଗୋଟେ ନେଏଲେ ନହିଁ ମୁଁ କାକୁଡ଼ି ଏତେ।
ହୁଁ ହୁଁ।
କାଲିିବା ସେମିତି ଆମେ ବସି ବସିକି। ମାନେ ଖାଇଲୁ ଖାଇବା ହଉ ଜି ବାରଟାରେ ମାନେ ବର୍ ର୍ଷା ସେତିକି ବେଳେ ଆଇଲା ଲୁ ମାନେ ଲୁଗାପଟା ସବୁ ଶୁଖେଇଥିଲୁ ଅଧା ମାନେ ତିତି ଗଲାଣି। ହୁଁ ଖାଇବା ଛାଡି ଦେଇକି ଅଧାରୁ ଆଉ ଭାତ ଅଳ୍ପ ଥିଲା ଖାଇବା ଛାଡି ଦେଇକି ଧୌଡୀ। ଯୋଉ ଲୁଗା ତୋଳିବା ପାଇଁ ମୁଁ ଯାଇଁକି ସେଠୁ ଉପରେ ସବୁ ଲୁଗା ତୋଳିକି ଆଣିଲି ମୁଁ ଆଇିଲା ବେଳକୁ ଆମ ଘରକୁ। ମାନେ ମୋର ସବୁ ତିତି ଗଲାଣି।
ହଁ ଆଁ ହା।
ମାନେ ତାଙ୍କର ସବୁ ତୁଳି ତୁଳି ଦେଇକି ଆସିଲି ଅପାଙ୍କର ତାଙ୍କର ସବୁ ବେଳେ ଆମ ଘରକୁ ଆସି। ସିଲା ବେଳୁକୁ ମୋର ସବୁ ତିନତି ସାରି ଥିନି ଆସିକି ଏଗୁରା ନେଇକି ଫେରେ ଶୁଖେଇଲି। ଶୁଖେଇକି ଆଉ ଖାଇଲିନି ଯାଇକି ସେଠୁେ ମତେ ମୋର ରୋଷେଇ ସରିଜାଇ ଥିଲା ନା ମୁଁ ଗଲି ‌। ସେଉଠୁ ବୋଉ କୁ ମୁ କହିଲି ତମେ ରୋଷେଇ କରିଦିଅ ସେ ପୁତୁରା ହାଟ କୁ ଯିବେ ବେଲି ସେଠୁ ସିଏ ତାଙ୍କର ରୋଷେଇ ବାସ। ସ କଲେ ସେଠୁ ମୁଁ ଯାଇକି ସେ ବାସ ମନ କୁସନ ମାଜି ମୁଜି ଦେଇକି ସେଠୁ ଥୋଇ ଥୁଆ ଦେଇକି ପଳେଇ ଆସିଲି। ଆସିକି ହେଠୁ ଇଏ ତାଙ୍କର ବିଲୁରୁ ଆସିଥିଲେ ହେଠୁ ଆସିକି ଆଙ୍କୁ ଖାଇବାକୁ ଦେଲି। ତାପରେ ମୋର ହାଣ୍ଡି କୁଣ୍ଡେଇ ମାଜିଲି ଦିନ ମାନ ସାରା ତ ବର୍ଷା ହଉଛି। ସେଠୁ ତିନ୍ତି ଲି ବି ତିନ୍ତି କିି ସେଠୁ ସେ ମଜା। ହା କରିଦେଇକି ଥୋଇଥାଇ ଦେଇିକି ଯାଇକି ମୋର ବସିଲି ସେ ଅପା ଙ୍କ ପାଖକୁ ପଳେଇଲି ବସି। ଥିଲି ବି ସେଇଠି।
ହୁଁ ହୁଁ ତୁମ୍।
ସନ୍ଧ୍ୟା ବେଳକୁ ଏକା ଥରେ ଆଶିଲି।
ହଁ ତମର ସେଠି ଭଲ ଗୋହଳ ଚହଳ ଅଛି। ବଡ ବଡ ପରିବାର।
ହଁ।
ନା ସେ ତ ବ ବଢିଆ ବହୁତ୍ ବଢିଆ ଖୁସି ଲାଗୁଥିବ ଆଉ ଦିନଟା କେମିତି ଚାଲି ଯାଉଥିବ ବି ଜଣା ପଡୁନଥିବ।
ହଁ ମତେ ବହୁତ ଭଲ ଲାଗେ କିନ୍ତୁ ଏଠି ମୁଁ ବାପ ଘରକୁ ଗଲେ ଜମା। ଭଲ ଲାଗେନି ମତେ ଏଠି ଯୋଉ ସେଠି ମାନେ ଜେଝା ଘରେ ଜେଜା ପଶିବେ ନା ଯୋଉ କେହି ଜା ଘରକୁ ଯିବେନେଇ। ଆଉ ସେଇ ଘରେ ରାନ୍ଧିବୁ ଖାଇବୁ ମାନେ ସେଇ ଯୋଉ ଭାଉଜ ଥିବେ କି ପୁତୁରା ମାନେ ତା ଝିଆରି ତାଙ୍କରି ସାଙ୍ଗରେ କଥା ହବୁ। ଆଉ ବାହାର ଲୋକ ସେଠିକି କି ଯିବେନି ଆଉ ଚା ଚା ପାଞ୍ଚଟା ହବ ମାନେ କବାଟ ଦେଇଦବୁ। ଦୁଆ ମଦ ଦୋକାନ ନା ସେଠି ସେମାନେ ଯୋଉ ଡରମାଡ଼େ। କବାଟ ଦେଇଦେଉ।
ନା କାହିଁକହିଛି ଗାଁ କାହିଁକହିଛି ସହର ଗାଁ ର ପରିବେଶ ଗାଁ ର ପାଣି ପବନ ଓ ହୋ ସେ ଯୋଉ ସୁନ୍ଦର।
ହଁପ ମୁଁ ଯେତେବେଳେ ନା। ଗାଁ ମାନେ ଏତେ ସବୁତ କ୍ଷେତ୍ରରେ ଗାଁ ଟା ବହୁତ
ଗାଁ ଟା ଭଲ ଯୋଉମାନେ ସବୁ ଗାଁ ରେ ଥିବେ ମାନେ ବାହାରକୁ ଯାଇନଥିବେ କି ସର ମାନଙ୍କୁ ଯାଇନଥିବେ ସେମାନେ ସବୁ ଭାବୁଥିବେ କି କହୁଥିବେ ମୁଁ ବି ଶୁଣିଛି ବୋ ପ୍ରାୟ କହୁଥିବେ ସହର ଭଲ ଗାଁ ଭଲ ନୁହଁ ସେ ଥରେ ସେଇ ଲୋକ ଲୋକ ସହରକୁ ଆସିଲା ପରେ ସେ ହିଁ କହିବ ମୋ ଗାଁ ଭଲ। ଏ ସହର ଜମା ଭଲ ନୁହଁ। ନାଇଁ କେହି କି ଜଣେ ନାଇଁ କେହି ଜଣେ କଥା ହବା ପାଇଁ ଅଛି ନାଇଁ ମାନେ କିଛି ଗୋଟେ ହେଇଗଲେ କିଏ ଗୋଟେ ସାହାଯ୍ୟ କରିବେ ନାଇଁ କିଛି ଗୋଟେ ଘରେ ନଥିଲେ କିଏଉ କିଛୁ ଡୁ ପାଇପାରିବ କିଛି ନାଇଁ। କିନ୍ତୁ ଗାଁରେ ଆମର ଗାଁରେ ଆମର ଯଦି ଆମ ଘରେ ଆଜି ତରକାରୀ କରିବା ପାଇଁ କିଛି ପନିପରିବା ନାହିଁ ଆ ସେଥିରେ ଆମେ ଚଳିଯିବା। କାରଣ ଚଳେଇଦବ ଆଉ ଚଳେଇଦବ। କିନ୍ତୁ ଏଠି ସେସବୁ ନାହିଁ ଯାହାଟା କିଣିବ ତାଟା ହିଁ ଖାଇବ।
ମୋ ବା ଯେତେବେଳେ ଛୋଟବେଳୁ ଯେତେବେଳେ ମୋ ବାପ ପା ଆଉ ମୋ ମା ରହିଲେ ବାହାରେ ମୁଁ ମ ତେ ଜମା ଯୋଉ ଭଲ ଲାଗିଲାନି ବଜାର ମୁହେଠୁ ଆମ ମା ମୋ ମା ସା ଜେଜେମା ଆଉ ମୋ ମଝିଆ ବାପା ପାରାଦ୍ୱିପରେ ରହୁଥିଲେ ଚାକିରିୀ କେ ତିଲେ ମୋ ସାନ ବାବା ବି ଇ କ ଏ କମ୍ପାନୀ ଥିଲେ ଉ କା ଇଏରେ ସେ ସେଠି ରହୁଥିଲେ ଜେଜେମା ଯିଏ ଗାଁରେ ଏକା ର ରୋହୁଥିଲା। ମୁଁ ମାନେ ବାପା ମା ପାଖରେ ରହିବି ଦି ତିନି ଦିନ ଯଦି ଅତି ଯୋରେ ରହିବି ଫେରେ ମା ବାଖକୁ ପଳେଇ ଆସିବି ଗାଁକୁ। ଗାଁରେ ପ୍ରାୟ ଟାଇମି ମୁଁ ରୁହେ ସେଠି ବି ମୁଁ ନାଁ ଲେଖିଥିଲି ସେଠି ପଢ଼ାପଢି କରୁଥିଲି ଗାଁ ରେ। ତାପରେ ଯେତେବେଳେ ମୋର ସପ୍ ଷଷ୍ଠ ସରିଗଲା ତାପରେ ମୁଁ ସେ ବାରବାଡି ଗଲି ବଜାରକୁ। ସେଠି ବାପା ମାଙ୍କ ପାଖରେ ରହି ପଢିଲି ତାପରେ ଯେମିତି ମୋର ଅଷ୍ଟମ ନବମ ହେଲେ ମୁଁ ତ ଆଉ ପଢେଇବିିନି ସେଇଠୁ ମୁଁ ପଳେଇ ଆସିଲି ଫେରେ ମା ପାଖକୁ ଜେଜେମା ପାଖକୁ ଗାଁ କୁ। ଆଉ ଜେଜେମା ପାଖରେ ରହିଲି ମାଙ୍କର ବି ଜେଜେମାଙ୍କର ଡେ ତେ ହେଇଗଲା ଯେମିତି
ହୁଁ।
ଉଁ ମୁଁ ମଝିଆ ବାପା ସାନ ବାପା ଗାଁକୁ ପଳେଇ ଆସିଲି। ଆଉ ମୋ ବାପା ତ ଆଉ ଆସିପାରିବେନି ନା ବମା ଆଉ ସେ ମାନେ ସବୁ ଗାଁ କୁ ପଳେଇ ଆସିଲେ ଯୋଉ ଆଁ ଗାଁ ରେ ସେମାନେ ସେଦିନରୁ ତ ରହିଛନ୍ତି ରହିଛନ୍ତି ବାପା ବି ଏବେ ରିଟାର୍ଡ କଲେଣି ମୋଝିଆପା ସାନ ଆପା ବି ଆଉ ଯା ଉ ନହେଲେ ରହିଲୁନି।
ଓ ହୋ।
ଆଉ ମତେ ତ ବାହାର କହିଦେଲେ ମୋର ଆସିଲି ଏତିିକର ପୋଡାରେ ରହିଲି ମତେ ବି ଗାଁରେ ମୁଁ କହିଲି ମତେ ଯୋଉଠି ବାହାର ନା କୋଉଠି ବଜାର ଜାଗା ମତେ ବାହାର କରିବ ମେ ଯୋଉଠି ଗାଁ ଦେଖିବ ମତେ ସେଇଠି ବାହାର କରିବ।
ଓ ହୋ।
ମୁଁ ବି ସେଇ ଗାଁକୁ ଫେରି ଆସିଲି।
ଗାଁ ପରିବେଶ ଗାଁ କେତେ ସୁନ୍ଦର?
ବହୁତ ସୁନ୍ଦର ଲାଗିବ। ମୁଁ ପା କହୁଛି ହଁ ବଜାର ଜାଗା ମୁଁ କହୁଛି ଗୋଟେ କଥା ବଜାର ଜାଗାରେ ଲୁଣ ଟିକେ ନାହିଁ କି ଚିନି ଟିକେ ନାହିଁ କି ତେଲ ଟିକେ ନାହିଁ ଯେକୌଣସି ଜିନିଷ ନଥିବ ତମେ କାହା ଘରୁ ଟିକେ ସେ ମାଗିବୁନି ତ ଯଦି ଥିବ ଚଳିବ ନହେଲେ ନାଇଁ ତମର ଉପାସେ ଶୋଇବ।
ସେଇଆ।
ପାଣି ଟିକେ ଏମିତି ପାଣି ଟିକେ ନଥିଲେ ବି କାଲରୁ ଯାଇକି ଆଣିପାରିବନି କାହିଁକି ସମେତେ ତ ହତା ବୁଲି ଦେଇଛନ୍ତି। ହତା ଭିତରେ ଯିବୁ ଡାକିବୁ ପାଣି ଟୋପେ ଆଣିବୁ ଯିବାକୁ ଭଲ ଲାଗେନି ଦେ ନଥାଉ ପଛରେ ପାଣି ସଜାଡିବା ଆମର ଟି ଅଲଟା ଖରାପ ହେଲେ ସାଙ୍ଗେ ସାଙ୍ଗେ
ହଁ ହଁ।
ଆଉ ସେଇଥିପାଇଁ ସବୁ ଜିନିଷ ଷ୍ଟ୍ରକ ରଖିଥିବୁ ଯଦି ନ ରଖିଥିବୁ ଉପାସ ଶୋଇବୁ।
ଓପାସେ ଶୋଇବ ଆଉ ଆଉ ତମ ଗାଁ ରେ?
ଆଜ୍ଞା?
ଗାଁ ରେ କଣ ଭଲ ମନ୍ଦିର ଅଛି କୁହ?
ଆମ ଗାଁ ରେ ଆମ ଘର ପାଖରେ ତାରିଣୀ ମନ୍ଦିର ଅଛି। ଆଉ ମାନେ ଜାଗୁଳେଇ ଠାକୁରଙ୍କର ମନ୍ଦିର ଅଛି ଆଉ
ଟିକେ ରୁହ ତାରିଣୀଙ୍କ ପାଖରେ କଣ ସବୁ କରାଯାଏ? କୋଉ ମାନେ ଭଲ ପୂଜା ଉ ପର୍ବଟା କୋଉ ଦିନ
ପଣା ସଂକ୍ରାନ୍ତିରେ ବଡ ଆକାରରେ ପୂଜା ହୁଏ। ଆମର ଆଉ ପତି ସଂକ୍ରାନ୍ତିରେ ଘିଅ ପୋଡା ହୁଏ ଘିଅ ପୋଡା ହୋଇ ଏ ମାନେ ଭୋଗ ଫୋଗ ହୁଏ ଭଲ ଆଉ ପଣା ସଂକ୍ରାନ୍ତିରେ ବଡ ଆକାର ହୁଏ ଆଉ ପ୍ରତିଦିନ ତ ସକାଳୁ ବ୍ରାହ୍ମଣ ନନା ପୂଜା ଦେଇଗଲେ ଆଉ ତ ମନ୍ଦିରରେ ସନ୍ଧ୍ୟା ବେଳକୁ ହୁଏ ନା।
ହୁଁ ହୁଁ ହୁଁ।
ଖାଲି ସନ୍ଧ୍ୟା ଦିଅନ୍ତି ଗାଁ ସାରା ଲୋକ ସ୍ତ୍ରୀ ଲୋକମାନେ ଆସି ସନ୍ଧ୍ୟା ଦେଇ ଯାଆନ୍ତି ଆଉ ଆମ ଠାକୁରାଣୀଙ୍କ ପାଖରେ ସେମିତି ମାନେ ଏ ଏଇ ସବୁଦିନ ରବିବାରକୁ ଗୁରୁବାର ରବିବାର ମାନେ ଗାଁ ନେଇକି ବାରିିକ ଠାକୁରାଣୀ କି ପୂଜା କରନ୍ତି କିନ୍ତୁ ଯୋଉ
ଆଉ ମ୍ୟାଡ଼ାମ ତମ ଅ ଅ ଆପଣଙ୍କ ସହିତ କଥା ହେଇ ମୋତେ ବହୁତ ଖୁସି ଲାଗିଲା ଆଉ ମୁଁ ଏବେ ଟିକେ ରୋଷେଇ କରିବାକୁ ଯିବି କାରଣ ଆମର ଦିଟାରେ ଯିବେ ଡିଉଟି। ଆଉ ଏବେ
ଟାଇମ ହେଲା?
ହଁ ହଁ ରଖୁଛି। ହଁ। ଦଶ ମିନିଟ୍ ହେଇସାଇଲା